ହ୍ୟାଲୋ
ହଁ, ଆଜ୍ଞା ନମସ୍କାର୍।
ନମସ୍, ନମସ୍କା କରେ।
ହଁ, ଆଉସବୁ ଠିକ୍ ଠାକ୍ ନା?
ଆଜ୍ଞା।
ଆଚ୍ଛା। ଆଉ ଆପଣ ସେପଟେ ପାଣି ଫାଣି କେମ୍ତି ଅଛି, ବର୍ଷା ଖରା?
ବର୍ଷାତ ହଉଛି, ତିନି ଦିନି ହେଲା ପୁରା ଲାଗିରହିଛି। ଝରି ପୁରା ବାହାର କରିଦେଉନି ଘରୁ ଆଉ।
ଆଚ୍ଛା ଆଚ୍ଛା। ଆଉ ଆପଣ ଗୋଟେ ରଥଯାତ୍ରା ସବୁ କଣ ସବୁ କଣ ଆୟୋଜନ ହେଉଛି?
ରଥଯାତ୍ରା ଏପଟେ ଆମ ଗାଁରେ ହୁଏନି, କେବେ ରଥ୍ ରଥଯାତ୍ରା ହେଇନି, ଦୂରରେ ହୁଏ, ଆମେ ଯାଉଁ, ଯାହା ଦେଖିବା ପାଇଁ।
ଆଚ୍ଛା ଆଚ୍ଛା।
ଆମ ଗାଁ ପାଖ ନୁହଁ, ଗାଁଠୁ କିଛି ଦୂରରେ କରନ୍ତି। ରଥ ଟଣା ଦିନ ଯାଉଁ, ଦେଖିବା ପାଇଁ।
ଆଚ୍ଛା। ଆଉ ଆପଣ କେବେ ପୁରୀ ଆଡେ ଯାଇ ଯାଇଛନ୍ତିନା ନାଇଁ?
ହଁ, ଯାଇଛୁ, ଯାଇଥିଲୁ, ଥରେ ଯାଇଛୁ ପୁରୀ। ଆଉ ତ ଠାକୁରଙ୍କର ଡୋରି ଲାଗିଲେ ଦେଖିବା, ଆଗକୁ ଅଛି ଯିବାରେ। ତାଙ୍କ ଆଜ୍ଞା ନହେଲେ ତ ଆଉ ଯାଇହବନି ନା, ସେଏ ବେସି? ଡୋରି ଲାଗିଲେ ହେଟ୍ ନିହାତ୍ ଯିବୁ ଆଉ।
ଆଚ୍ଛା ଆଚ୍ଛା।
ଓହୋ, ଆପଣଙ୍କ ଆଡେ କଣ କେମିତି ପର୍ବପର୍ବାଣୀ ହୁଏ?
ଆମ ଏପଟେ ଏବେ ରଥଯାତ୍ରା ପାଇଁ ସବୁ ଚାଲିଛି। ଅଛି, ତିନୋଟି ମନ୍ଦିର। ସେଇଠୁ
ଜଗନ୍ନାଥ ମନ୍ଦିର ଆପଣଙ୍କ ଅଛି ଗାଁ?
ହଁ ଆମ ଗାଁ ରେ ତିନୋଟି ଜଗନ୍ନାଥ ମନ୍ଦିର ଅଛି ଦୁଇ ରାଜାଙ୍କ ସମୟରୁ ଅଛି ମନ୍ଦିର ପଛ ବାବନ ଦହି ବାବନ ଏବଂ ଉଁ ଅ ଏ ବର୍ଷ ଭାବିଥିଲି ନୂଆ ରଥ କାମ ହବ ଅ କାଠ ଆସିବ ବୋଲି କି କିନ୍ତୁ
ହଁ।
ଆଉ ଏ ବର୍ଷ ନୂଆ ରଥରେ ସେ ପୁରୁଣା ରଥରେ କାମ ଚାଲିଛି ଆଉ ଏମିତି ରଥଯାତ୍ରା ହୁଏ ସବୁ ବର୍ଷ ଏବଂ ବାହୁଡ଼ା ସମୟରେ ଆମ ଗାଁ ଟିକେ ବହୁତ ଭିଡ ହୁଏ ରଥ କଟଣା ଟିକେ ଏ କଣ? ଉ ଠାକୁରଙ୍କର ବି ସବୁ ହଁ ପାଖାପାଖି ସବୁ ଗାଁ ରୁ ଆସନ୍ତି ବାହୁଡା ଦିନ ବହୁତ ଭିଡ଼ ହୁଏ ପାଖାପାଖି ଦଶ ପନ୍ଦରଟି ଗାଁ ଏବଂ ପଞ୍ଚାୟତ ଲୋକମାନୋନେ ଆସନ୍ତି। ଚାଲେ ଆଉ ଆପଣ ପୁରୀଆଡେ ସବୁ କେବେ ଯାଇଥିଲେ?
ମୁଁ ଯାଇଥିଲି ଆଠ ଦଶ ବର୍ଷ ହେଇଗଲାଣି ଆଉ ଯାଇନି।
ଆଚ୍ଛା ଆଚ୍ଛା।
ଆଉ ଦୋଡ଼ି କେମିତି କଣ କଲ?
ଦୋଳି ଏବ ବର୍ଷ ରଜ ସମୟରେ ଅ ଆମର ଏପଟେ ଏ ରଜ ଏତେ ଧୁମ ଧାମ ନାହିଁ। କିନ୍ତୁ ଆମ ଦିଦି ମାନେ ସବୁ ଆସ ଥିଲେ ତ ଦୋଳି ଖେ ଖେଳ ପାନ ଏବଂ ଉମ ପୋଡ ପିଠା ଆ ଏ ବର୍ଷ ହେଇଥିଲା ଏମ ଚାଲିଥିଲା ର ସମୟରେ ବି ଉ ବର୍ଷା ଏପଟେ ତା ପୂର୍ବରୁ ନଥିଲା। କିନ୍ତୁ ଭଗବାନ ରୁ କୃପାରୁ ବର୍ଷା ଟା ଏବେ ରଜ ଅ ରଥଯାତ୍ରା ସମୟରେ କୁହନ୍ତି ରଜ ପରେ ପରେ ଭଲ ବର୍ଷା ଥିଲା। ଓ ବର୍ଷା ହେବା କାରଣରୁ ଜମିବାଡିରେ ବି ଭଲ ଅ ପାଣି ଏବଂ ବିଲରେ ଆମେ ଯୋବି ଫସଲ ଯାଉଛି ଭଲ ହେଇଛି? ଆପଣ ସେପଟେ କଣ ସବୁ ଫସଲ ସବୁ ହୁଏ?
ଆମର ଏକରେ ସବୁ ଫସଲ ହୁଏ ଧାନ ହୁଏ ବାଦାମ ବିରି ମୁଗ କୋଳଥ ଆଉ ଏବେ ବି ଫସଲ ଲାଗେ ବି ବାଇଗଣ ସବୁ ଲାଗେ ଫସଲ ବାଇଗଣ ଜହ୍ନି କାକୁଡ଼ି କଲରା ଭେଣ୍ଡି ସବୁ ଲାଗେ ଖରାଟିଆ ଯେଉଁରା ଲାଗିଥିଲା ସେଟା ଗଛ ମରିଗଲା ପୁଣି ଲୁଆଁ ଲାଗିଛି ଫୁଲକଷି ଧରିଲାଣି। ଗୋଟେ ଏ ନଈ ପଟ ଲାଗିଛି ସବୁ ଆଉ।
ଆଛା।
ଆପରେ ଏବେ ତ ଏଇନା ଚାଷ ବେଶୀ ଧାନ ଉପରେ ଚାଷ ଚାଲିଛି ନା ସବୁ ତଳି ଫଳି ଧା ଦୋଳି ବର୍ଷାଟା ଯଦି ଦୋଳି ପୂର୍ବରୁ ହେଇଥାନ୍ତା ଧାନ ତଳି ପକେଇ ଦେଇଥାନ୍ତେ ଲୋକ। ଆଉ ବର୍ଷା ହେଲାନି ଏବେ ବର୍ଷା ହଉଛି ତଳି ଏବେ ପଡ଼ିଛି ରୁଆ ହେଇନି ଆଉ ଯଦି ଦୋଳି ପୂର୍ବରୁ ସେ ତଳିଟା ପଡିଥାନ୍ତା ଏବେ ରୁଆ ହେଇଯାଇଥାନ୍ତା ରୁଆ ପାଇଁ ଭଲ ପାଗ ଦେଇଛି। ପାଣି ବିଲ ମାନଙ୍କରେ ସବୁ ପାଣି ଅଛି ରୋଇବା ପାଇଁ। ଆଉ ଏବେ ତ ବ ରୁ ଛୋଟ ତଳି ହେଇଛି ବଡ ହେଇନି? ଆଉ ଆଠ ଦିନେ, ହେଇଯିବ ଆଠ ଦିନେ ସବୁ ରୁଆପୋତା ହବ ଧାନ ଆଉ।
ଆଛା ଆଚ୍ଛା।
ହୁଁ
ଆଉ ଆପଣ ସେପଟେ କଣ ସବୁ ଫେମସ ଖା ଖାଇବା ସବୁ ମିଳେ?
ଖାଇବା ତ ଓଡିଆଙ୍କର ପଖାଳ ଆଉ କଣ? ପଖାଳ ହେଲା ମେନ। ଖାଇବା ଆଉ କଣ? ଆଉ ଖାଇବା ସେ ସକାଳୁ ତ ଓଡ଼ିଆଙ୍କର ମେନ୍ ଖାଦ୍ୟ ହେଲା ପଖାଳ।
ଆଚ୍ଛା
ହ ଆମର ଏଠି ଗୋଟେ ଅଛି ମନ୍ଦି ଆମର ମହିମା ଦୀକ୍ଷା ବାଲା ସବୁ। ଆଉ, ଏଇ ଯୋଉ ଜୋରନ୍ଦା ବାବା ନୁହଁ ମହିମା, ବକଳଧାରୀ ବାବା।
ଆଚ୍ଛା
ହ୍ୟାଲୋ। ଆପଣ ଜାଣିନାହାଁନ୍ତି ଜୋରନ୍ଦା ମେଳା ହୁଏ?
ନା ସେପଟେ ଯାଇନି କେବେ। ମୋବାଇଲରେ ଯାହା ଦେଖିବା କଥା ଅଳ୍ପ ଅଳ୍ପ ଜାଣିଛି।
ହ ଆମର ସେ, ଆମର ସେ ଦୀକ୍ଷା ବାଲା। ଆମର ହେଲା ଟୋଟାଲି ଉଁ ଖାଇବେନି ଯିଏ ହେଲା ମୋ ଶ୍ୱଶୁର ସେ ହେଲା ମହିମା ଦୀକ୍ଷା ନେଇଛନ୍ତି। ଆମର ଆଉ କୌଣସି ଦେବାଦେବୀ କି କୌଣସି ଠାକୁର ଫାକୁର ପୂଜା କରଉନୁ। ସେ ହେଲା କହିଲେ ଏକ ବ୍ରହ୍ମ ଦ୍ଵିତୀୟ ନାସ୍ତି। ଆମେ ହେଲା ବାପାକୁ ଧରିଛୁ ଆଉ ମା କୁ କଣ ପୂଜା କରିବ? ଆଉ ଆମର ପୂଜାପୂଜି ଆମ ଘରେ ବି କିଛି ନାହିଁ। କୌଣସି ମାଣ ବି କ ପୂଜା ନାଁହିଁ କି ଘରେ ବି କୌଣସି ଫଟୋ ବି ରଖଉନୁ ଆ ଏମିତି କିି ଚଉରା ବି ଆମ ଘରେ ନାହିଁ। ଦୁଆର ମୁହଁରେ ଚଉରା ବି ନାହିଁ ସେ ମାନେ ହଁ ଜଣଙ୍କୁ ଧରିଛନ୍ତି ନା ସେମାନେ କହିଲେ ଆମେ ଆଉ କୌଣସି ଦେବାଦେବୀ କି ପୂଜା କରିବୁ ନୁ। ଆ ସ ହେଲା ଯାଆନ୍ତେ। ସେମାନେ ଖାଇବେନି। ନି, ପର ପାଗ ଖାଇବେନି। ଆଉ ଯଦି ଛୋ ଟ ଅଜ୍ଞାନ ଛୁଆ ବି ଅଗାଧୁଆ ପାଣି ଟୋପି ମାଗିବେ ଦେବେବି ସେ ପିଅନ୍ତିନି। ମାନେ କହା ହାତରୁ ବି ଅ ଗାଧୁଆ ସେ ପାଣି ବି ପିଇବେନି। ତାଙ୍କର ଭାରି ଚାର ସେ ଦୀକ୍ଷା ଜିଏ ତାଙ୍କର ହେଲା ଭୋଗ, ଭୋଗ ହୁଏ କଣ କହିଲୁ ଏ ଯୋଉ ବେସନ ଆଉ ଉଁ ଗୁ ଡାଲଟା ଘିଅରେ ସେ ଗୁଡ଼, ବେସନ, ଗୋଳା ହେବ।
ହ
ଗୋଳା ହେଇକି ସେ ଛଣା ହେବ ଡାଲିଟା ଘିଅରେ ସେଇଟା ତାଙ୍କର ଭୋଗ ହୁଏ। କହନ୍ତି ଅମଣିଆ ଭୋଗ। ତାଙ୍କୁ କୁ ସେ ଭୋଗକୁ ଅମଣିଆ କୁହାଯାଏ।
ଆଛ ଆମର ଏପଟେ ଏ ସେମିତି କେ ଆମ ଜିଲ୍ଲାରେ ବି କେହି ଏମତି ନାହିଁ ମନ୍ଦିର। ଆମେ ଯାହା ମୋବାଇଲରେ ଦେଖୁ। ୟୁଟ୍ୟୁବ ରେ ଆସେ ଯୋଉ ଢେଙ୍କାନାଳ ସେପଟେ ଥାଏ ଏବଂ ଆମର ଏପଟେ ବହୁତ ଲୋକ ଭଗବାନ ପ୍ରତି ବିଶ୍ୱାଷ କରନ୍ତି ଏବଂ ଆମର ଏଠି କୀର୍ତ୍ତନ, ନାମ କୀର୍ତ୍ତନ, ଭଜନ ଏଇ ଉପରେ ବହୁତ ଚାଲେ। କଣ ବହୁତ ଲୋକ ଶିବ ମନ୍ଦିର ଜଗନ୍ନାଥ ମନ୍ଦିର ସବୁ ପ୍ରକାର ମନ୍ଦିର ଅଛି ମାଙ୍କ ମନ୍ଦିର। ଏବଂ ତ ଚାଲେ ଏବଂ ଏଇ କି ରଥଯାତ୍ରା ସମୟରେ କୁହନ୍ତୁ କିମ୍ବା ଦୁର୍ଗା ପୂଜା। ଏଇଠି ଆମର ଏବେ ଧୁମଧାମ ରେ ଚାଲେ ଆଉ। ନାମକୀର୍ତ୍ତନ ଆଉ ବୈଷ୍ଣ ମାନଙ୍କର କଥା। ସେଟ ଆମ ଗାଁ ରେ ସବୁଦିନ ହୁଏ ସବୁ ସନ୍ଧ୍ୟାରେ। ଏ ମା ମନ୍ଦିର ର ଜାପ ହେଇକି। ପୁରା ସାାଇ ସାରା ସମସ୍ତେ ବୁଲନ୍ତି ଏବଂ ନୂଆ ନୂଆ ଏବେ ସବୁ ଅ ଗ୍ରୁପ ହେଇକରି ସ୍ତ୍ରୀ ମାନେ ନାରୀ ମାନେ ଭଜନ କୀର୍ତ୍ତନ କରୁଛନ୍ତି ଆଉ ଶଙ୍ଖ ବଜେଇବା। ହ ତାଳ ମୃଦଙ୍ଗ ବଜେଇକି ଏଇଟା ଗୋଟେ ଚାଲିଛି ଏବଂ ଏପଟେ କଥା ବି ହୁଏ। ଭାଗବତ କଥା ରାମାୟଣ କଥା। ତ ସେଆ ବି ଏକ ବହୁତ ଲୋକମାନଙ୍କ ଆଧ୍ୟାତ୍ମିକ ରାସ୍ତାକୁ ନିଏ। ଏବଂ ଲୋକମାନେ ସବୁବେଳେ ଆମ ଗାଁ ରେ କହ ସୁ ଆଧ୍ୟାତ୍ମିକ ଲୋକମାନୋନ ସବୁ ଥାଆନ୍ତି ବିଚାରଧାରା ଏବଂ ଭୌତିକ ବି ଲୋକ ଅଛନ୍ତି ତା ସାଙ୍ଗେ ବି ଚାଲିଛି ପ୍ରା ଜୀବନ ଭିତରେ ବି ସମସ୍ତେ ଯାଆନ୍ତି ଏବଂ ଏଇ ବର୍ଷ ବି ରଥଯାତ୍ରା ସମୟରେ ସବୁ ମା ମାନେ ଗ୍ରୁପ ହେଇକି ରଥ ଟଣା ସମୟରେ କିତନ ଫୋପାଡିବା ଜଗନ୍ନାଥଙ୍କର ପବତ୍ର ଗାଇବା ଚାଲେ ଏମିତି ଆଉ। ଆପଣ ସେପଟେ ଅଛି ନା ଏମିତି ଭଜନ ସମ ସମଗ୍ର
ବାପା ନେଇଛନ୍ତି ବୋଲି ଶିକ୍ଷା କରିବନୁ ଆଉ ଗାଁ ରେ କଣ କରନ୍ତି ସବୁ ହୁଏ। ଆଉ ହୁଏ ତିନ ଦିନିକ ଜଗିଆ ହୁଏ ଆଉ
ଆଚ୍ଛା ଆଚ୍ଛା।
ପିଲ ହୁଏ ଆସନ୍ତି ଶିଷ ଦୁଇଜ ସକାଳ ନଅ ସାତଟାରେ ଜଣେ ଆଉ ଜ ନଅଟାରେ ଜଣେ ଯିବେ ପାଲା ଗାଇବେେ ପୁଣି ଦିନ ତିନିଟାରେ ସେ ଓହ୍ଲେଇବେ। ପୁଣି ତିନିଟାରୁ ଜଣେ ଗାଇବେ ସନ୍ଧ୍ୟା ସାତଟା ସାଢ଼େ ସାତଟା ଏତେ ଯିବେ ଗାଈବେ ତିନି ଦିନିଆଙ୍କ ପାଲା ହୁଏ ଗାଁରେ ତୋଳି ତିନି ଦିନିଆଙ୍କ ପାଲା ହୁଏ।
ଆଚ୍ଛା ଆଚ୍ଛା।
ଆଉ ଯଜ୍ଞ ହୁଏ ସେ ମାଆଙ୍କର ଯଜ୍ଞ ତିନି ଦିନିଆଙ୍କ ହୁଏ। ଆ ବ ଯାତ୍ରା ପଡେ ଦୋକାନ ସବୁ ପଡେ। ଅ ଖେଳଣା ଛୁଆ ତ ଛୋଟ ଛୁଆ ଖେଳଣା ଦୋକାନ ପଡେ। ଦୋଳି ପଡ଼େ ସବୁ ବାହାରୁ ଲୋକ ଆସନ୍ତି ବି। ପୂର୍ଣ୍ଣାହୁତି ଦିନ ବହୁତ ବଡ଼ ଆକାରର ରୋଷେଇ ହୁଏ ପାଖ ଆଖ ଲୋକ ସବୁ ଖାଇବାକୁ କୁ ଆସନ୍ତି ରୋସ୍ ଦେଖନ୍ତି ଯାତ୍ରା ସ ହୁଏ ରୋଷେଇ। ତାପରେ ଠାକୁରଙ୍କର କୁନାତି ହୁଏ ଯାର ଗଡ ପଡେଇଏ ଯାତ୍ରା ବି ହୁଏ। ତ ବାଡି ଖେଳ ବି ହୁଏ ଜଗି
ମୋର ଗୋଟେ ଛୁଟ କାମଟି ଆସିଲାଣି ମୁଁର ଟିକେ ପରେ ଆପଣଙ୍କୁ କରିବି।
ଓକେ।